ବିଷୟରେ କୁହ।
ହଁ ହଁ। ଆଁ ସେଟା ତ ଜାଣିଥିବ ଆମର ତ ଅବିବାହିତ ଝିଅ ମାନଙ୍କ ପର୍ବ ମୁଁ ତମୁକୁ ଯେମିତି କହିଲି ଆମ୍ ବେଶୀ କରି ଆମେ ଭାଇ ମାନଙ୍କ ପାଇଁ କୁହନ୍ତି କି ଭାଇମାନାନଙ୍କ ପାଇଁ ସେ ଓସାଟା ରଖନ୍ତି। ତ ସେମାନେ ଅ ମା ମଙ୍ଗଳା କୁ ପୂଜା କରି ପରିବାରର ମଙ୍ଗଳ କାମନା କରନ୍ତି ଯୋଉ ଆମେ ମାନେ ଯୋଉ ଖୁଦୁରୁକୁଣୀ ଓଷା କରୁ। ଏଇଆ ତାପରେ ଏଇଟା-ଏଇଟା ଭାଦ୍ରବ ମାସରେ ପଡେ। ତ ଆମେ ଖୁଦୁରୁକୁଣୀ ଓଷା ରେ କଣ କରୁନା ତ ଠାକୁର ତ ଆଣିକି ବସୁଥାଉ ଗୋଟେ ମାସ ଆମେ ବସାଉ। ତ ମାସରେ ଆମେ କଣ କରୁନା ପ୍ରଥମ ଯୋଉ ର-ସ ରବିବାର ଦିନ ତ ସେଇଟା ରବିବାର ହିଁ ସେ ଓସା କରାଯାଏ। ତ ରବିବାର ଦିନ କଣ କରୁନା ଆମ୍ ଠାକୁର ପୂଜା ସାରିକି ଆମେ ଯାଉ ଆମ ଗ୍ରାମଦେବୀ ପାଖୁକୁ। ପ୍ରଥମ ଦିନ ଆମେ ପ୍ରଥମ ରବିବାରେ ପ୍ରଥମ ଦିନ ଖୁଦରୁକୁଣୀରେ ଆଉ ଗ୍ରାମଦେବୀ ତାକୁ ସବୁ ଝିଅ ମାନ ମିଶିକି ସେଠି ଭୋଗରାଗ କରୁ ତାପରେ ରାତିରେ ଆମର ସମସ୍ତେ ମିଶ ମିଶିକି ପ୍ରାୟ ଯେମିତି ମାନେ ଗୋଟେ ଜାଗାରେ ଆମେ ମେଳ ହଉ। ହଁ ଖୁଦୁରୁକୁଣୀ ଓଷା ଦିନ। ହୁଁ ତ ଭୋଗରାଗ କରୁ ଆମେ ବହି ପଢୁ ଖୁଦରୁକୁୁଣି ବହି ପଢୁ। ତାପରେ ଭୋଗ ସରିଲା ପରେ ଆମେ ଖାଉ ଯୋଉ ପୁରୀ, ଖିରି ଆମେ ଏମିତି ବନେଇଥାଉ। କାହିଁକି ନା ସକାଳ ସାରା ଆମ ଉପାସ ରହିଥାଉ ତ ଠାକୁରଙ୍କ ପାଖରେ ଭୋଗ ଲାଗି ସାରିଲା ପରେ ହିଁ ଆମେ ଖାଉ ସେଦିନ ଟିକେ କାଷ୍ଟରେ ରହିବାକୁ ପଡିଥାଏ ମତେ ତ ଭୋକ ଲାଗେ ଯେହେତୁ ମୋ ଦେହ ଖରାପ ମୋତେ ତ ଔଷଧ ଖାଇବାକୁ ପଡିବ ମୁଁ ଖାଇ ଦେଇଥାଏ। କିନ୍ତୁ ଯୋଉମାନେ ସବୁ କାଷ୍ଟରେ ରହିଥାନ୍ତି ମୋ ବଡ ଭଉଣୀ ହରିଆ ସେମାନେ କଣ ବହି ପଡନ୍ତି ତ ସେ ମାନେ ଠାକୁରଙ୍କୁ ଭୋଗ ଲଗେଇ ଖାଆନ୍ତି। ତ ରାତିରେ ଏମିତି ଭାରି ମଜା ଲାଗେ ଖୁଦ୍ରରୁକୁୁଣୀ ଓଷା ହେଲେ ତ ପାଞ୍ଚଟା ରବିବାର ହିଁ ସେ ଓସା କରାଯାଇଥାଏ। ତାପରେ ପରେ ତ ମଙ୍ଗଳାଉଷା ସେଇ ଟାଇମ ରେ ପଡିଯାଏ ଆଉ ଖା ସେ ସେଟା ବି ମା ମା ମଙ୍ଗଳାକୁ ହିଁ ପୂଜା କରାଯାଏ
ହୁଁ। ଆଚ୍ଛା ହଉ ଶୁଣ ମୁଁ ତମକୁ ଦୀପାବଳି ବିଷୟରେ କହୁଛି ମାନେ ଆମେ ଦୀପାବଳି ଆଲୋକର ପର୍ବ କଣ ପାଇ ପାଳନ କରାଯାଏ କହିଲ କି ଆଉ ତମେ ଜାଣିଥିବ କି ଯୋଉ ରାମ କୈକେଇଙ୍କ ଅ କଥାରେ ଯୋଉ ଦଶରଥ ଦେଇଥିଲେ ତାଙ୍କୁ କଥା ରାମ ଚଉଦ ବର୍ଷ ବନବାସ ଯାଇଥିଲେ ତାପରେ ତ ରାବଣ ସୀତାଙ୍କୁ ନେଇଗଲା ନେଇ ସୀତା ହରଣ ପରେ ରାମ ମାନେ ହନୁମାନ ରାମଚନ୍ଦ୍ର ଲକ୍ଷ୍ମଣ ସମସ୍ତେ କଣ କଲେ ସୀତାଙ୍କୁ ଉଦ୍ଧାର କରିକି ଆଣିଲେ। ସେଟା ମାନେ ଏହା ବିଶ୍ୱାସ କରାଯାଏ କି ଦୀପାବଳି ଯୋଉଦିନ ପାଳନ କରାଯାଏ ସେଇଦିନ ଚନ୍ଦ୍ର ପୁଣି ଥରେ ଅଯୋଧ୍ୟାକୁ କରିଥିଲେ ତ ସେଥିପାଇଁ କଣ କରଥିଲେ ନା ଅଯୋଧ୍ୟା ବାସୀ ମାନେ ସେଦିନ ପୁରା ଘର ଦ୍ୱାର ଅ ତାଙ୍କ ଅଗଣା ତାଙ୍କ ରାସ୍ତା ସବୁ ସଜେଇ ଦେଇଥିଲେ ଦୀପରେ। ତ ସେଇ ଦିନ ଟାକୁ ଦୀପାବଳି ରୂପେ ପାଳନ କରାଯାଏ ଆଉ ଆମର ମାନେ ଦୀପାବଳିରେ ଆଉ କଣ ହୁଏ କହିଲ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ ଲକ୍ଷ୍ମୀ ହଉଛନ୍ତି ଆମେ ଜାଣିଛୁ ଛନ୍ତି କି କଣ ମାନେ ଧନର ଦେବୀ ଲକ୍ଷ୍ମୀ ଆଉ ଗଣେଶ ସେ ତ ବିଘ୍ନ ବିନାଶକ ସବୁ ପୂଜାରେ ଆଗେ ତାଙ୍କୁ ପୂଜା କରାଯାଏ ତ ଦୀପାବଳି ଦିନ ସେଇ ଦିଜଣଙ୍କୁ ପୂଜା କରାଯାଏ। ତା ସହିତ କଣ ପାଇ ପୂଜା କରାଯାଏ ନା ମାନେ ଘର କେମିତି ସୁଖ ଶାନ୍ତି ସମୃଦ୍ଧିରେ ମାନେ ପୂରଣ ହେଇଯାଉ ତା ଛଡା ମାନେ ଯୋଉ ପୂର୍ବ ପୁରୁଷଙ୍କ ଯୋଉ ବଡ ବଡିଆ ହୋ ଡ ଡକାଯାଏ ଦୀପାବଳି ଦିନ ଆଉ ହଁ ପିଣ୍ଡ ପକାଯାଏ ଆଉ ଆମ ଛୁଆ ମାନ ତମର ତ ରଜ ଆମେ ତ ବାଣ ଫୁ ଫୁଟାନ୍ତି ମିଶିକି ନୂଆ ଡ୍ରେସ ପିନ୍ଧିକି।
ଆମର ଯୋଉ ଖାଳି ଖାଡି ଯୋଉ ଜାଳିକି ଆମେ ସେଇଟା କଣ କୁହନ୍ତି। ପିତୃପୁରୁଷଙ୍କୁ ଆମେ ଯଉ ଡାକନ୍ତି ତ ସେଇଟା କଣ କୁହନ୍ତି ଜାଣିଛ।
ବଡ ବଡିଆ ହୋ ଅନ୍ଧାରରେ ଆସ ଅ ଆଲୁଅରେ ଯାଅ ତ ସେ ଯୋଉ ସେ ଖାଡିର ତ ହଁ। ସେ ଯୋଉ ଖାଡିରେ ଯୋଉଟା ତ ଯେତିକି ସେତିକି ମାନେ ସେଦିନ ବାଣ ଯା ଲଗା ହେଇ ଥିବ ଲଗା ହେଇଥିବ କିନ୍ତୁ ସେ ଖାଡ଼ିଥିବ ମାମା ମାନେ ତାପରେ ଛୁଆଙ୍କୁ ବାଡେଇବା ପାଇ।
ହଁ ପରା ହୁଁ ହୁଁ। କାଳୀ ପୂଜା ବହୁତ ଭଲ ଲାଗେ ସେ ଯୋଉ ବାଣ ଫୁଟା ପାଇଁ ଆମେ କଣ କରୁନା ସେ ରାବଣ ବନେଇକି ଅ ଛଣରେ ତା ଦେହରେ ବାଣ ଗେଞ୍ଜି ଅ ଆମେ ଫୁ ଟ ଭାରି ଭଲ ଲାଗେ ରାବଣ ଯୋଉ ବନେଇକି ଆମେ ଯୋଉ ସବୁ କରୁ।
ବହୁତ ଭଲ ଲାଗେ।
ହଁ।
ଆଚ୍ଛା, ପଣା ସଂକ୍ରାନ୍ତି ତ ଜାଣିଥିବ ତମେ? ପଣା ସଂକ୍ରାନ୍ତି ମାନେ ଆମ ଯେମିତି ଇଂରାଜୀ ନବବର୍ଷର ଆରମ୍ଭ ଜାନୁଆରୀ ଏକ ରୁ ପଣା ସଂକ୍ରାନ୍ତି ରେ ସେମତି ଆମ ଓଡିଆ ନବବର୍ଷର ଆରମ୍ଭ ହେଲା। ଆମେ ଏଇଦିନ ମାନେ ସେତେବେଳେ ଦେଖିବ ବେଲ ଟା ନୂଆ ନୂଆ ହେଇଥାଏ। ପା ଚି ଥାଏ। ତ ଆମେ ବି କଣ କରନ୍ତି ବେଲ ପଣା କରିକି ଠାକୁରଙ୍କୁ ଭୋଗ ଦେଲେ। ପଣା ଦେଇକି କି ଆମେ ମାନେ କଣ କରନ୍ତି ନୂଆ ବର୍ଷକୁ ସ୍ଵାଗତ କରନ୍ତି। ଠାକୁରଙ୍କୁ ପୂଜା କରିକି ଡାକନ୍ତି କି କେମିତି ଏଇ ବର୍ଷଟା ଆମ ଆମର ଆମ ଘର ଲୋକଙ୍କର ସମସ୍ତଙ୍କର ଭଲରେ ଭଲରେ ଯାଉ ବୋଲି। ଆଚ୍ଛା, ସାବିତ୍ରୀ ବର୍ତ୍ତ କଣ କହିଲ?
ପଣା ସଂକ୍ରାନ୍ତିରେ ଆ ଆମେ ଆମେ କଣ କରୁନା ତ ଆମେ ଘରେ ଆମେ ସମସ୍ତେ ମିଶିକି ତ ପଇସା ଗୋ ଟେଇକି ଆମେ ଛୁଆ ସବୁ ଅଁ ଗାଁରେ ତ ସେଇଟା ଖରା ଦିନ ହିଁ ପଡିଥାଏ, ନା। ବୈଶାଖ ମାସ ବଣା ସଂକ୍ରାନ୍ତି ତ ଖରା ହିଁ ହେଇ ଥାଏ। ଆମେ ଆମ ଗାଁରେ କଣ କରୁନା ଲସି ବନଉ। ନହେଲେ ପଣା ବନଉ। ବନେଇକି ରାସ୍ତାରେ ଯୋଉ ଲୋକମାନେ ଯାଉଥାନ୍ତି ଖରାରେ ତ ତାଙ୍କୁ ଆମେ ଗ୍ଲାସ ଗ୍ଲାସ ତାକୁ ଆମେ ପିଇବାକୁ ଦେଇଥାଉ। ଭାରି ଭଲ ଲାଗେ ସିଏ ବି ଗୋଟେ ଖୁସି ଲାଗେ।
ହଁ ଜଳ ଛତ୍ର ଲୋକମାନେ ବହୁତ ଉପକୃତ ହୁଅନ୍ତି। ପୁରା ମାନେ ଯୋଉ ଠିଆ ମୁହାଁ ଯୋଉ ଖରା ଟା ପଡେ ସେଥିରେ ଯୋଉ ଜଳଛତ୍ରଟା ମାନେ କୁହନ୍ତିନି ଯୋଉ ମାନେ ସେମାନଙ୍କୁ ମାନେ ନିଜକୁ ଖୁସି ଲାଗେ କି ଆମେ ଯାହାକୁ କରିପାରିଲେ ଜଣଙ୍କ ପାଇଁ କିଛି। କାରଣ ପାଣି ଦବାଟା ସବୁଠାରୁ ବଡ ଜିନି ଆଚ୍ଛା, ସାବିତ୍ରୀ ବର୍ତ ବିଷୟରେ କଣ ଜାଣିଚ କୁହ?
ସାବିତ୍ରୀ ତ ଏଇନା ତ ଆମର ଗଲା ସାବିତ୍ରୀ ଓଷା ଜାଣିଥିବ। ତାପରେ ମୁଁ ବି ଜାଣିଚ ମୁଁ ସାବିତ୍ରୀ ଓଷା ଦିନ ହିଁ ଜନ୍ମ। ଆଉ ମତେ ସେଇଟା ବି ଭାରି ଭଲ ଲାଗେ। ଯାଆ ହେଉ ସାବିତ୍ରୀ ଓଷା ଦିନ ମୁଁ ଜନ୍ମ ହେଇଥିଲି। ଚାରିଟା ବେଳେ ମୁଁ ଜନ୍ମ ହେଇଥିଲି, ମୋ ମା କୁହେ। ତ ସାବିତ୍ରୀ ବ୍ରତ କରିନଥିଲେକି ବି ବିବାହିତ ମହିଳା ମାନେ ନିଜ ସ୍ଵାମୀଙ୍କ ଦୀର୍ଘାୟୁ କାମନା ପାଇଁ କରିଥାନ୍ତି। ଆଉ ସେଦିନେ ସେମାନେ ଉ ଉପବାସ ରହି ବଟ ବୃକ୍ଷକୁ ପୂଜା କରନ୍ତି। ଆଉ ସେଦିନ କେତେ ଫଳ ସବୁ ପ୍ରକାର ଫଳ ଆସିଥିବ। ଆମ ଘରେ, ମୁଁ ମତେ ଭାରି ଖୁସି ଲାଗେ ସେ ଫଳ ଗୁଡା ଯେତେବଳେ ଝୁଡିରେ ଦେଖେ ସଜା ହେଇଥାଏ ଭାରି ଖୁସି ଲାଗେ। ତ ଆମର ବ୍ରାହ୍ମଣ ଯିଏ ଆମ ଗାଁ ର ତ ସିଏ ଆସନ୍ତି। ଆମର ସବୁ, ଆମ ଯୋଉ ଚଉରା ଯୋଉଟା କୁହନ୍ତି ଆମର ବୃନ୍ଦାବତୀ ମା। ତ ତାଙ୍କ ପାଖରେ ବହି ପଢା ଯାଏ। ଆମର ବ୍ରାହ୍ମଣ ଯେ ସେ ବହି ପଢନ୍ତି। ଆମର ଯେତିକି ମୋ ମା ମାନେ ସବୁ ସେଠି ଭୋଗରାଗ ର ରଖି ସେଠି ପୂଜା ସବୁ କରନ୍ତି।
ଆଚ୍ଛା।
ଆଚ୍ଛା। ଜାଣିଚ ଆମେ ଯୋଉ ପର୍ବପର୍ବାଣି ଆମ ଜୀବନରେ କେମିତି ପ୍ରଭାବ ପକ୍ ଥାଏ, କଣ କହୁଚି ଶୁଣ। ଦେଖ ମାନେ ପର୍ବପର୍ବାଣୀ କଣ କହିଲ, ଗୋଟେ ଖୁସିର ଆସର। ମାନେ ଆମ ବର୍ଷ ସାରା ଯଦି କିଛି ମାନେ ସ ବୁଦ୍ଧିମାନର ଜୀବନଟା ସୁଖ ନ ଥାଏ। ଦୁଃଖ ସୁଖ ଦୁଃଖ ସୁଖ ଲାଗି କି ରହିଥାଏ। ଥାଏ। ଆଉ ପର୍ବପର୍ବାଣି ଆସ୍ ସେ ମନରେ ଯେତେ ଦୁଃଖ ଥାଉ ଯେ-ଯେତେ ଦୁଶ୍ଚିନ୍ତା ଥାଉ, ସବୁ କିଛି ପାସୋରି ଯାଇଙ୍କି ଆମେ ଗୋଟେ କଣ କରନ୍ତି, କେମତି ମାନେ ପର୍ବପର୍ବାଣିଟାକୁ ଭଲରେ ପାଳନ କରିଥାନ୍ତି। ସାଙ୍ଗସା ଥି, ବନ୍ଧୁବାନ୍ଧବ, ଘର ଲୋକ ସମସ୍ତଙ୍କ ସହିତ। ଆଉ ତା ଛଡା ପର୍ବପର୍ବାଣି ମାନ କଲେ ସେଠି ଜୀବନରେ ଅଧିକ ଆନନ୍ଦ। ଏକତା ବି ପଳେଇ ଆସେ, ଯଦି କା ଭିତରେ କିଛି ଉଁ ଝଗଡା ଝାଣ୍ଟି ହେଇଥିବ, କି ମାଡ଼ୋଗୋଳ ହେଇଥିବ, କି ମନରେ କିଛି ଥିବ ଘୃଣା ଥିବ କାହା ପ୍ରତି କାହା ପ୍ରତି ଅଭିମାନ ଥିବ ସେ ସବୁ ଭୁଲିକି ଆମେ ଭାଇଚାରା ବଢାନ୍ତି। ଏକତାରେ ସବୁକୁ ମିଶିକି ପାଳନ କରନ୍ତି। ତା ସହିତ ତା ମାନେ ଏଇଟା କଣ କହଲ, ନା ପର୍ବପର୍ବାଣି ଆମ ସ ସଂସ୍କୃତିକୁ ଜୀବନ୍ତ କରିକି ରଖେ, ଆଉ ସମସ୍ତଙ୍କୁ ଗୋଟିଏ ଡୋରରେ ବାନ୍ଧିକି ରଖେ। ହେଲା ଯେମିତି ତମକୁ ଇଏ କହିଲେ କି ନୂଆ ଖାଇ ପର୍ବ କଥା। ତ ସେମାନେ କଣ କରନ୍ତି, ଗୋଟେ ଡୋରରେ ବାନ୍ଧି ହେଇକି ଅଛନ୍ତି ସମେସ୍ତେ। ଗାଁ, ସାହି, ପଡିଶା ସମସ୍ତେ। ସେମିତି ଏଟା କଣ କରେ ନା, ଆମ ମାନେ ଲୋକଙ୍କୁ ଏକାଠି କରିବା ସହିତ ସଂସ୍କୃତିକୁ ଜୀବନ୍ତ କରି ରଖେ। ପିଢି ପରେ ପିଢି, ପିଢି ପରେ ପିଢ଼ି ଏମିତି ଚାଲିକି ରହିଥାଏ।
ହଁ ହଁ, ଆଉ ତମେ ଯେମିତି କହିଲ ମାନେ ପର୍ବପର୍ବାଣି ଆମ ସାମାଜିକ ଏକତା ହିଁ ବଢାଇଥାଏ, ମାନେ ଭାବ ଆମ ଓଡିଶା ର ସଂସ୍କୃତି ପରମ୍ପରା କେତେ ଭିନ୍ନ, ମାନେ ମୁଁ ଯେତବଳେ ଭାବେ ଯା ହଉ ସେତିକି ଆମ ଓଡିଶାରେ ମତେ ଦେଖିବାକୁ ମିଳେ। ତା ପରେ ଏଇଠି କଣ ଆମ ଜାତି ଧର୍ମ, ଧନୀ ଗରିବ ଉୁଁ ଯେତେବେଳେ ଆମର ପର୍ବଟା ହୁଏ, ସେଠି କିଛି ଦେଖା ହିଁ ଯାଏନା ସମେତ ସମାନ। ସମସ୍ତେ ନିର୍ବିଶେଷରେ ଲୋକମାନେ ସମସ୍ତେ ସମସ୍ତଙ୍କୁ ଆନନ୍ଦ ବା ଣ୍ଟନ୍ତି। ଏହା ଆମ ସମାଜ ସାମାଜିକକୁ ମାନେ ସାମାଜିକର ଏକତାକୁ ଦୃଢ କରିଥାଏ। ତା ପରେ ଓଡିଶାର ପର୍ବପର୍ବାଣୀର ଉପସଂହାର କଣ? ମାନେ ମାନେ ପର୍ବପର୍ବାଣୀ ରାଜ୍ୟର ତ ଆମ ରାଜ୍ୟର ତ ଗୌରବ ଆଉ ପରିଚୟ ଓଡିଶାର। ତା ପରେ ଏଗୁଡିକ ଆମ ସଂସ୍କୃତି, ପରମ୍ପରା, ଐତି ଓ ଐତିହ କୁ ସୁରକ୍ଷିତ ରଖିଥାଏ। ପର୍ବପର୍ବାଣି ଆମ ଜୀବନର ଆନନ୍ଦ ଶାନ୍ତି ଓ ସମୃଦ୍ଧି ଆଣି ଥାଏ। ସେଥିପାଇଁ ତ ଆମେ ଏଇ ପର୍ବଗୁଡିକୁ ସମ୍ମାନ ଓ ଉତ୍ସାହର ସହିତ ପାଳନ କରିଥାଉ।
ହଁ, ତମେ ଜାଣିଛ ବେଳେ ବେଳେ ବହୁତ ଖୁସି ଲାଗେ କି ମୁଁ ଓଡିଶାରେ ଜନ୍ମ ହେଇଛି ବୋଲି। କାରଣ ଯେମିତି ମାନେ ଯେମିତି ବାର ମାସର ତେର ପର୍ବ। ଖାଲି ସେଟା ନାଁକୁ କି ବାର ମାସରେ ତେର ପର୍ବ କହିବାକୁ ଗଲେ ମାନେ ସବୁଦିନ କିଛି ନା କିଛି ବାଜେ ଏଟା ହେଲାଣି, କାଲି ସେଟା ହେଲାଣି, କାଲି ସେଟା ହେଲାଣି ତ ଗୋଟେ ଖୁସି ଲାଗେ। ଆଜି ଏଇ ନୂଆ ଡ୍ରେସଟେ ହବ ମୋର। କାଲି ଆମେ ପିଠା ଖାଇବା। ଯେମତି ଆଉ ମାନେ ପିଠା କଥା। ହଁ, ଆଜି ମାନେ ଏଣ୍ଡୁରି ହେଲା ଅଷ୍ଟମୀରେ। ସେମିତି ଆମ ରଜରେ ପୋଡ ପିଠା, ଜନ୍ତା ପିଠା, ଜନ୍ତା ପିଠା ଆଉ ଗୋଟେ ଗୋଟେ ମଙ୍ଗଳବାର ହୁଏ, ସେଥିରେ ମାନେ ଗେଟେଇ ପିଠା ହୁଏ। ଚିତ୍ତଉ ଅମାବାସ୍ୟାରେ ଚିତ୍ତଉ ପିଠା। ପିଠାପଣା ମି ପିଠା, ଛେନା ପୋଡ ହେଲା ତ ସେଇଟା ଆମର ଛାଡ। ସମସ୍ତଙ୍କର ଜୀବନ କହିବାକୁ ଗଲେ, ଛେନାପୋଡ ହେଲା କି ମିଠା ହେଲା, ପିଠା ହେଲା ସବୁବେଳେ ଅଲଗା ଅଲଗା ପିଠା। ମିଠା ବହୁତ ଭଲ ଲାଗେ। ଖୁସି ଲାଗେ ସମସ୍ତଙ୍କ ସହିତ, ମାନେ ଆଉ ପର୍ବପର୍ବାଣୀ ହେଲେ ହିଁ ତ ସମ ଘରକୁ ଆସନ୍ତି ନା। ନ ହେଲେ ତ ସମସ୍ତେ ବାହାରେ ଥାଆନ୍ତି। ଛୁଟି ତ ହେଲେ ଜଣେ ଘରକୁ ଆସି ବ। ସେଇଟା ଗୋଟେ ଆନନ୍ଦ ଉତ୍ସାହ ମିଶିବ। ଆଉ ଯେତେ ସବୁ ଭଲ ଭଲ ଖାଇବା, ସବୁ ପର୍ବପର୍ବାଣିରେ ହୁଏ। କାରଣ ସମସ୍ତେ ଘରେ ଥାଆନ୍ତି।
ହଁ।
ଆଚ୍ଛା। ଆଚ୍ଛା ତମେ ଯୋଉ ଜାଣିଛ ଚନ୍ଦନ ଯାତ୍ରା ବିଷୟରେ?
ହଁ ଚନ୍ଦନ ଯାତ୍ରା ତ ମୁଁ ଜାଣିଛି।
କହିଲ ଦେଖିଆ ତ କଣ ଜାଣିଛ ତା ବିଷୟରେ?
ଆମର ଚନ୍ଦନ ଯାତ୍ରାରେ ଜାଣିଥିବ ଜଗନ୍ନାଥ ସଂସ୍କୃତି ସହିତ ଜଡିତ ଗୋଟେ ସେଟା ଗୋଟେ ପ ଏହା ଗ୍ରୀଷ୍ମ ଋତୁରେ ପାଳନ କରାଯାଏ, ତ ସେଥିରେ ସବୁ ଦେବ ଦେବୀଙ୍କୁ ଚ ଚନ୍ଦନ ଲଗାଯାଏ, ଓ ନୌକା ବିହାର କରାଯାଏ। ହଁ ଏଇଆ ଆଉ, ଏତିକି ଜାଣିଛି ଆଉ। ଅ ତାପରେ ତମେ ଆଉ ଗୋଟେ କଥା ମୁଁ ଆମେ ଏତେ ପର୍ବପର୍ବାଣି ବିଷୟରେ ଆମେ କଥା ହେଲେ ଆମେ ତ କାହିଁ ପ୍ରଥମାଷ୍ଟମୀ ବିଷୟରେ କଥା ହେଲେନି?
ଆମେ ତ ପ୍ରଥମାଷ୍ଟମୀ ବିଷୟରେ କଥା ହେଲେନି।
ସେଦିନ ତ ଆମ ଆମେ ଯେହେତୁ ବଡ ଆମର ତ ରଜ ସେ ଆଉ ହଁ ମୁଁ ବଡ
ହଁ ମୁଁ ବି ବଡ ଭାରି ଭଲ ଲାଗେ, ସେତେବେଳେ ସାନମାନେ ସେଠିଁ ମନଦୁଃଖ ରେ ବସିଥାନ୍ତି, ଆମେ ବଡ ମାନେ ପରୁଆହା ହଉଥାନ୍ତି ତ ସାନ ମାନଙ୍କ ମୁହଁକୁ ଟିକେ ଦେଖିଥିବ ତ
ହଁ ସତ କଥା। ଡ୍ରେସ ତ ହଁ ସେମାନେତ ମାଡ ଗୋଳ କରିକା ଡ୍ରେସଟା କରିଦିଅନ୍ତି। କିନ୍ତୁ ହଁ ଆଉ ମାଡ ଗୋଳ କରିକି ଡ୍ରେସ୍ ତ କରିଦିଅନ୍ତି କିନ୍ତୁ ପଢୁ ପଢ଼ୁ ତ ଆମେ ହିଁ ହବାନା।
ହଁ ହଁ ପରା ଆଉ ଦିନ ତ ଆମେ ଏଣ୍ଡୁରି ପିଠା ଘରେ ତ ହେଇଥାଏ। ମାନେ ଭାବ ଆମେ ବଡ ବୋଲି ଆମକୁ କେତେ ମାନ୍ୟତା ମିଳିଥାଏ, ପ୍ରଥମେ
ହଁ ସବୁବେଳେ ଗୋଟେ କଥା ଶୁଣିଥିବ ଜେଷ୍ଠ ଜେଷ୍ଠ ଯିଏ ସେ ଶ୍ରେଷ୍ଠ ସେଇ ଲାଇଟା ସେଇ କଥାଟା ମତେ ବହୁତ ଭଲ ଲାଗେ, ଜେଷ୍ଠ ଯେ ଶ୍ରେଷ୍ଠ ଏଟା ସତ କଥାକି ବଡ ହେଲେ ଦାୟିତ୍ୱ ଥାଏ କର୍ତ୍ତବ୍ୟ ଥାଏ ସମସ୍ତଙ୍କ ପ୍ରତି କିନ୍ତୁ ଫେର୍ ମାନେ ତା ସବୁ ପରେ ବି ବଡ ହେଲେ ଖୁସି ଲାଗେ ନିଜେ ଗୋଟେ ଯାହା ମୁଁ ସମସ୍ତଙ୍କ ଦାୟିତ୍ୱ ନେଇପାରିବି, ସମସ୍ତଙ୍କୁ ସବୁ କିଛି କହି କରିପାରିବି। ସେ ଗୋଟେ ଖୁସି ଲାଗେ ସିଏ ଗୋଟେ ଅଲଗା ପ୍ରକାର ଖୁସି, ଦାଇ ତ୍ଵ ଥାଏ ଯେହେତୁ ବଡ ହେଲା ହବା ମାନେ ଘରର ଘର ପ୍ରତି ଦାୟିତ୍ଵ ଅଛି। ସାନ ଭାଇ ଭଉଣୀଙ୍କ ପ୍ରତି ଦାୟିତ୍ଵ ଅଛି, ଘର ଲୋକଙ୍କ ପ୍ରତି ଦାୟି ଅଛି କର୍ତ୍ତବ୍ୟ ଅଛି ବାପା ମାଙ୍କ ପ୍ରତି କର୍ତ୍ତବ୍ୟ ଅଛି କିନ୍ତୁ ବି ବଡ ବଡ ଖୁସି ଲାଗି ଗୋଟେ ଦିନ ସି ହେଇଯିବା କଥା ସବୁଦିନ ଦାୟିତ୍ୱ ନିଅ ଗୋଟେ ଦିନ ଖୁସି ହେଇଯାଅ।
ହଁ ହଁ ଆଉ ଝାମୁ ଯାତ୍ରା ବୋଲି ମୁଁ ଗୋଟେ କଣ ଶୁଣିଥିଲି ତମେ ଝାମୁ ଯାତ୍ରା
ହଁ ମୁଁ ସେଇଟା ତମକୁ କହୁଥିଲି କି ତମେ ଚନ୍ଦନ ଯାତ୍ରା ବିଷୟରେ ଯାହା ଜାଣିଥିଲ କହିଲ, ମତେ ଝାମୁ ଯାତ୍ରା ବିଷୟରେ ମୁଁ କିଛି ଜାଣିଛିି କହୁଛି ଦେଖ ଝାମୁ ଯାତ୍ରା କଣ କହିଲ ମାନେ ଏଇଟା ବହୁତ ପୁରାତନ ବହୁତ ପୁରଣା ମାନେ ଏ ବହୁତ ଆମ ଯୋଉ ପ୍ରାଚୀନ ଲୋକ ପର୍ବ ଗୋଟେ ହେଲା, ତ ଏଥିରେ କଣ କରନ୍ତି ନା ମାନେ ଲୋକମାନେ ନିଆଁ ଉପରେ ଚାଲିକି ଯାଆନ୍ତି, ହେଲା। ଏ ମାନେ ଅ ଅନେକ ବହୁ ସ୍ଥାନରେ ବହୁତ ଜାଗାରେ ଓଡିଶାରେ ପାଳନ କରାଯାଏ। ସେମାନେ ନିଆଁ ଉପରେ ଚାଲିକି ଯାଆନ୍ତି, ମାନେ ପ୍ରାୟଶ୍ଚିତ କରିବାକୁ କୁହନ୍ତି ନା କଣ ସେ ମାନେ ନିଆ ଉପରେ ଚାଲିକି ଯଦି କିଛି ଭୁଲ କରିଥାନ୍ତି କି ଯଦି କାହାର କିଛି ମାନସିକ ଥାଏ ସେମାନେ ନିଆଁ ଉପରେ ଚାଲିକି ଯାଇକି ସେଟାକୁ କ-କରନ୍ତି ମାନେ ଲୋକଙ୍କର କେତେ ବିଶ୍ୱାସ ଠାକୁରଙ୍କ ଉପରେ ଆମେ ମାନେ ଟି କେ ଚେଙ୍କା ଲାଗିଗଲେ ଗୋଟେ ଜିନିଷରେ ଆମେ ଯେତେ କଣ ହେଇଯାଉ ସେ ଦିନ ଆମ ଦେହ କଣ ହେଇଯାଉଚି। ଆମକୁ ଭଲ ଲାଗୁନି ବୋହୁତ ଜୋରରେ କଷ୍ଟ ହୋଉଚି କିନ୍ତୁ ସେମାନେ ନିଆ ପୁରା ଅ ମାନେ ଜଳନ୍ତା ନିଆଁ ଉପରେ ସେମାନେ ଚାଲିକି ଯାଆନ୍ତି ମାନେ ଲୋକଙ୍କର କେ ତେ ବିଶ୍ୱାସ। ଠାକୁରଙ୍କ ଉପରେ ଆଉ ଠାକୁର ବି ସେମିତି ଲୋକମାନଙ୍କ ପ୍ରତି କରିଛନ୍ତି ନହେଲେ ଜଣଙ୍କର ଏତେ ବିଶ୍ୱାସ କେବେ ହ ବ ହିଁ ନାହିଁ ଯଦି ଭଗବାନ ନଥାନ୍ତେ ତାହେଲେ ମନୁଷ୍ୟ ଭକ୍ତର ଏତେ ବିଶ୍ଵାସ ହେଇ ହିଁ ନଥାନ୍ତା।
ହଁ ହଁ।
ଭଲ ଲାଗେ ଏଉ ସବୁ ଜିନିଷ ଜାଣିବାକୁ ଭଲ ଲାଗେ। ସବୁ ଜିନିଷ ଶୁଣିବାକୁ ଭଲ ଲାଗେ ଆ ନୂଆ ନୂଆ କଥା ଜାଣିବାକୁ ଭଲ ଲାଗେ।
ପର୍ବପର୍ବାଣି ଅଛି ସେଥିରେ ମାନେ ଟିକେ ସୁଯୋଗ ମିଳିଥାଏ ସବୁ ମନ୍ଦିର ଯି କି ସବୁ ଦେବାଦେବୀଙ୍କ ଦର୍ଶନ ପାଇଁ ବି ସୁଯୋଗ ମିଳିଯାଇଥାଏ କାରଣ ସେଦିନ ଆମର ଛୁଟି ରହିଥାଏ ନା ଆମେ ତ‌ ଅଲଗା ଆମେ ଯେହେତୁ ଆମେ ପାଠ ପଢିବା ଛୁଆ। ଛୁଟି ପାଇନଥାଉ କୁଆଡେ ଯାଇ ପାରି ନଥାଉ ହଁ।